ହଁ।
ଆ କଣ କରୁଛ?
ଏ ଛାତ ଉପରେ ଟିକେ ବୁଲୁଥିଲି ଆଉ।
ହୁଁ ବର୍ଷା ହଉନି କି?
ନା ନା ବର୍ଷା ହଉଥିଲା ଦିନରେ ହଉଥିଲା ଏବେ ଆଉ ଚାରିଟା ବେଳ ଠୁ ଆଉ ହୋଉନି ଏଇ ଦିନସାରା ଏମିତି ଫିର୍ ଫିର୍ ଚାଲିଛି।
ବର୍ଷା ଦିନେ ତ ଭାରି ଖାଲି କାଦୁଅ ପଚର ପ ଚର ଯେ ଭାରି କୋତରା ଲାଗେ କିନ୍ତୁ ଏଇ ଉଁ ସବୁ ପ୍ରକାର ଯଦି ଘରେ ସୁବିଧା ଥିବ ଥିବ କୋ କୋଠା ଘର ହେଇଥିବ ତମେ ବସିଲ ବର୍ଷା ହେଲା କିଛି ନାହିଁ। ଆଉ ଯୋଉମାନେ ଗରିବ ଲୋକ ଯୋଉମାନଙ୍କର ମାଟ୍ ଚାଳଘର ଏମାନେ ଭାରି ଅସୁବିଧା ଆଉ।
ହଁ ପା ଏତେତ ହଯାର୍ ଥର ବାହାରକୁ ଯିବାକୁ ପଡ଼ିବ ଆଉ।
ହୁଁ।
ଆଉ ଘର ଭିତରେ କାମ ସବୁ ଯିବାକୁ ପଡ଼ିବ କିଛି ଅସୁବିଧା ନାହିଁ ମୁଁ କହିଲି ଘର ଭିତରେ ଯାହାର ସବୁ ହେଇଯାଉଥିବ। ସେ ଆଉ କାଇଁ ବାହାରକୁ ଯିବ ସବୁ ହେଇଗଲା। ହଁ।
ଆଜିକାଲି ପ୍ରାୟ ଲୋକଙ୍କର ସୁବିଧା ସମସ୍ତେ ଆଜିକାଲି କରିଦଉଛନ୍ତି କିନ୍ତୁ ଯୋଉ ଗରିବ ଶ୍ରେଣୀର ଲୋକମାନେ। ସେଇମାନେ ଟି କେ ଅସୁବିଧା ଭୋଗ କରୁଛନ୍ତି ତଥାପି ଗଭର୍ଣ୍ଣମେଣ୍ଟ ଏବେ ବୋହୁତ୍ ସୁବିଧା କଲାଣି। ଘ ଘର ଦ୍ବାର ଦୋଉଚି ମାନେ କଣ ପକ୍କା ଘର ଦୋଉଚି। ଆଉ ରାସନ ବି ଦଉଚି।
ହଁ।
ଆଗେ ଲୋକମାନେ ବୋହୁତ୍ ହଇରାଣ ହୋଉଥୁଲେନା ଏଇ ଖାଇବା, ପିଇବା, ରହିବା ପାଇଁ ବା ଲୋକ ଅଁ ଅଧା ମାନେ ନଖାଇ ନ ପିଇକି ମରିଯାଉଥୁଲେ।
ହଁ ତ ଆଗୁରୁ କାହା ଘର ବାହାର ଚାଉଳ ବି ନଥିବ। ଅଭାବ ଥିଲା ଏଥର ଯାହା ଥାଉ କି ନଥାଉ ଆଟଲିଷ୍ଟ ସେଇ ରାସନ୍ ଟା ଯୋଉ ଦୋଉଚି। ଚାଉଳ ତ ଅଛି ଗହମ ଅଛି।
ନାଁ ଚାଉଳ ଗହମ ଚାଉଳ ଗହମ ଦୋଉଚି ତାପରେ ଏଇ ଯୋଉ ଉ ଛୁଆମାନଙ୍କ ପାଇଁ ଯୋଉ ସରକାର ଏବେ ନି ସୁବିଧା କରିଦେଇଚି ସବୁ ଆଗେ କଣ ପାଠ ପଢ଼ିବା ପାଇଁ ଉଁ ମୁନ୍ ମାନେ ଡ୍ରେସ୍ ନଥାଏ ପିନ୍ଧିକି ସ୍କୁଲ୍ ଯିବାପାଇଁ। ସେଇଥିପାଇଁ ଗରିବ ଶ୍ରେଣୀର ଲୋକମାନେ ଛୁଆ ପଢ଼ି ପାରୁନଥିଲେ ସ୍ କୁଲ୍ ରେ ଖାଇଆକୁ ତ ଗଣ୍ଡେ ପାଉନଥୁଲେ କେମତି ସ୍ କୁଲ୍ ଯିବେ କିନ୍ତୁ ଏବେ ତ ସରକାର ସବୁ ନିୟମ କରିଦେଲାଣି। ଏଁ ଡ୍ରେସ୍ ଦୋଉଚି ବହି ଦୋଉଚି ବୁଟ୍ ଦୋଉଚି ମାନେ ଏମିତି କି ଉଁ ଯୋଉ ପ୍ୟାଣ୍ଟି ବି ଦୋଉଚି ଆଉ ସବୁ ପ୍ରକାର ସୁବିଧା ଦୋଉଚି। ଖାଇବାକୁ ଦୋଉଚି ଅଣ୍ଡା, ବିସ୍କୁଟ୍, ଭାତ। ଆଉ ସେଇଥିପାଇଁ ଯୋଉ ଛୁଆଙ୍କ ଯୁଏ ନ ପ ପଢ଼ିବା କଥା ବି ସେଇ ଖାଇବା ପିନ୍ଧିବା ପାଇଁ ବି ପଳଉଚନ୍ତି ପାଠ ପଢ଼ିବା ବାହାନା କରିକି। ଯା ହଉ ସେଇ ଇଏରେ ବି ଛୁଆ ତ ମଣିଷ ହେଇଯାଉଚନ୍ତି ନାଁ ଶିକ୍ଷିତ ହେଇଯାଉଚନ୍ତି।
ହଁ ସେଥିରେ ପଢ଼ିଆକୁ ପଢ଼ିଆ ବି ହଉଚି ୟାଡ଼େ ସବୁବେଳେ ଆଉ ସମସ୍ତେ କଣ ସମତିଙ୍କ ଘରେ ଅଣ୍ଡା ହଉଚି ନା ଇଏ ହଉଚି? ତିନିଟା ଯୋଉ ତିନ୍ ତାଆଙ୍କ ହୋଉଚି ଡାଲମା ହୋଉଚି ଅଣ୍ଡା ହୋଉଚି ସୋୟାବିନ୍ ହୋଉଚି ତିନିଟା ଯାକ ପ୍ରୋଟିନ୍ ଜିନିଷ। ଆ ଆଲିଷ୍ଟ୍ ସବୁଦିନ ତ ହେତିକି ହେତିକି ଟିକେ ଖାଇଲେ। ଆଉ ଘରେ କଣ କାହା ଘରେ କିଛି ହୋଉନଥିବ ଏମତି ଏ ଆଳୁ ଦଳା ଦୋଳି କରି ଖାଇ ଦଉଥୁବେ ଏଇଟା କଣ ଖାଇ ଦଉଥୁବେ। ପଖାଳ ପଖାଳ ଖାଇଦେଲେ ଆଟଲିଷ୍ଟ୍ ସେଟା ତ ଗୋଟେ ବକ୍ତ ଭଲସେ ଦିଆ ହଉଚି। ତାପରେ ମଝିରେ ମଝିରେ ଟେଷ୍ଟ୍ ବି କରାହଉଚି ସବୁ ଆସିକି ଦେଖୁନୁ ମ ଝିରେ ମଝିରେ କରନ୍ତି ଗ୍ରୁପ୍ ସବୁ ଫିଜିକାଲ୍ ସବୁ ଟେଷ୍ଟ କରନ୍ତି। ଏ ଆଖି ପାଖି ହେଲା କି ଇଏ ହେଲା। ତାପରେ ଆଇରନ୍ ବଟିକା ମଟିକା ବି ଦୋଉଚନ୍ତି ମଝିରେ ମଝି ସେଇଟା ବହୁତୁ ପିଲା ହଁ ଝିଅମାନଙ୍କ ପାଇଁ ବହୁତୁ ଦରକାର ନାଁ ଆଇରନ୍ ଟାବଲେଟ୍ ଟା।
ହଁ।
ଏତେ ପ୍ରୋବ୍ଲେମ୍ ହଉଛି ବଡ଼ ହେଲାଠୁ। ଅ ଦୋଉଚନ୍ତି କେତେ ଭଲ କଥା ଆଉ ସୁବିଧା ହେଇଗଲାଣି ଯେହେତୁ ଆଉ।
ହୁଁ।
ଅଙ୍ଗନବାଡ଼ିଠୁ ବି ଏଥର କରିଦେଲେଣି ପୁରା ମାନେ ଛୋଟ ବେଳଠୁ ସମତିଉଁ ଦିଆହଉଚି।
କଣ?
ଅଙ୍ଗନବାଡ଼ିରେ ଯୋଉ ସବୁ ଦିଆ ହଉଚି ଗର୍ଭବତୀ ଯୋଉ ରହୁଚନ୍ତି ମହିଳାମାନେ ହଁ ହଁ।
ନାଇଁ ଗର୍ଭବତୀଙ୍କୁ କଣ କଣ ଦୋଉଚନ୍ତି?
ଦୋଉଚନ୍ତି ତାଙ୍କୁ ଦୋଉଚନ୍ତି ଅଣ୍ଡା ଆଉ ଯୋଉ ଲଡ଼ୁ ଦୋଉଚନ୍ତି ବାଦାମ ଲଡ଼ୁ। ଆଉ ମୁଢ଼ି ଦଉଚନ୍ତି ବୋଧେ ନାଁ କଣ।
ନାଁ ମୁଢ଼ି ପା ଏଇ ବଡ଼ ଝିଅ କିସ୍ କି ଏ କୋ କିଶୋରୀ ଝିଅଙ୍କୁ ଦୋଉଚନ୍ତି ମୁଢ଼ି। ମୁଢ଼ି, ସୋଲା।
ଆଉ ଆଙ୍କୁ ବି ଦିଆ ହୋଉଚି ନାଁ କଣ ବୋଧେ। ମୁଢି କଥା ଟା ଜାଣିିନି କିନ୍ତୁ ସୋଲା ଦଉଛନ୍ତି ଜାଣିଛି।
ହୁଁ।
ଏଇ ଗୋଟେ ଦେଇଟେ କହୁଥିଲା, ମାମୁଙ୍କ ଝିଅ।
ହୁଁ-ହୁଁ-ହୁଁ।
କହୁଛନ୍ତି ଆଉ, ତାର ପୁଣି ଛୁଆ ହେଲା ପରେ ବି କହୁଛନ୍ତି।
ହୁଁ, ନା ଖାଦ୍ୟ ଦଉଛି ଗଭର୍ଣ୍ଣମେଣ୍ଟ ବି ପଇସା ଦଉଛି କାହାର ଝିଅ ଯୋଡେ ଯୋଡେ ହେଲେ କାହାର ଏମତି ଦଉନାହାନ୍ତି ନା? ପଇସା, ପଇସା ହଁ ଯୋଉ ପିଲା ଜନ୍ମ ହେଇ ସାରିଲା ପରେ ପଇସା ଦିଆ ହଉଛି ନା।
ଓହୋ।
ହୁଁ, ହୁଁ -ହୁଁ।
ଭଲ ଆଉ
ଏ ଗଭର୍ଣ୍ଣମେଣ୍ଟ ସବୁ ପ୍ରକାର ସୁବିଧା କରୁଛି ବୋଲି ସମସ୍ତେ ଗୋଟେ ରୁ ଦିଟା ଛୁଆ ମାନେ ବି କହୁଛି ଯାହାର ଯୋଡେ ଛୁଆ କେମିତି କଣ ମାନେ ଦଉଛି ଯାହାର ଯୋଡେ ଯୋଡେ ଝିଅ ତାଙ୍କୁ କଣ ଦଉଛି ସୁବିଧା ସବୁ। ଆଉ ଏଇ ଛୁଆ ପାଠ ପଢିବା ପାଇଁ ବି ଦଉଛନ୍ତି ମାନେ କିଛି ନହେଲେ ଆମେ ଡ୍ରେସ ପିନ୍ଧିବୁ ଆଉ ଆଗେ କଣ ସ୍ପଯ ପିନ୍ଧିଲେ ବି ଯୋଉ ବୁଟ ସକ୍ସ କରିଦଉଛି ଆଉ ସବୁ ଡ୍ରେସ ସେ ଶନିବାରିଆ ଅଲଗା ଡ୍ରେସେ ଏ ଛୁଆ ପିନ୍ଧିବା ପାଇଁ ବି ସେତିକି ପାଉନଥିଲେ ପିନ୍ଧୁଛନ୍ତି, ଖାଉଛନ୍ତି ସବୁ ପ୍ରକାର ସୁବିଧା ମିଳୁଛି ତାଙ୍କ ସେ ଖୁସି ହେଇକି ପୁରା ଆନନ୍ଦର ସହକାରେ ଯାଉଛନ୍ତି ସ୍କୁଲକୁ ଆଉ କଣ?
ହଁ ପରା, ଆମର ଆମକୁ ଏତେ କିଛି ଲାଗୁନି ଆମର ମାନେ ଆମ ପାଖରେ ତ ସବୁ ମିଳି ଯାଉଛି ଆମକୁ ଏତେ କିଛି ଲାଗୁନି କିନ୍ତୁ ଗୋ ଗୋଟେ ଗୋଟେ ଛୁଆଙ୍କୁ ଦେଖିବେ ଏମିତି ଏ ସ୍କୁଲ ନଥାଉ ଖାଲି ବେଳରେ ବି ଏମିତି ପିନ୍ଧିକି ବୁଲୁଥିବେ ଦେଖିବୁ ସ୍କୁଲ ଡ୍ରେସ୍ କି କଣ ଯାହା ହଉ ତାଉ ସେତିକି ତ ମିଳୁଛି ପିନ୍ଧିକି ବୁଲୁଛନ୍ତି କି କଣ ତାଙ୍କୁ ସେଇଟା ଗୋଟେ ଅଲଗା ଲାଗୁଥିବ। ଆମକୁ ସବୁ ମିଳିଯାଉଛି ବୋଲି ଆମକୁ କିଛି ଏତେ ଲାଗୁନି। ହଁ ଦଉ ଦଉଛନ୍ତି ଦଉଛନ୍ତି ଇ କିଛି ଲାଗୁନି। କିନ୍ତୁ ତାଙ୍କଠାରୁ ଆ ତ ଯାହା ହଉ ଏଇଟା ଗୋଟେ ପିନ୍ଧିବାକୁ ତ ମିଳିଲା, ଖାଇବାକୁ ମିଳିଲା, ଏତେ ଜିନିଷ ମିଛି ପଇସା ଫଇସା ବି ଆସୁଛି। ହୁଁ
ଖାଇବାକୁ ଗଭର୍ଣମେଣ୍ଟ ତ ଖାଇବାକୁ ଦେଲା ପିନ୍ଧିବାକୁ ଦେଲା ସବୁ ଦେଲା ଆଉ ଛୁଆ ଖୁସି ଖୁସି ପାଠ ପଢନ୍ତୁ ନ ପଢ଼ନ୍ତୁ ଯାଉଛନ୍ତି। ତାପରେ ଅଧର କାଷ୍ଟ ଗୁଡାଙ୍କୁ ମାନେ ଚାକିରି ବି ଗମେଣ୍ଟ ଦେଇଦଉଛି। ମାନେ ଅଳ୍ପ ପାଠ ପଢିଥିଲେ ବି ସେମାନଙ୍କ ପାଇଁ ଆଗେ ଚାକିରିଟା ଥୁଆ। ଆଗେ ଆଗେ କଣ ଏଇ ଏଇ ବିଲବାଡି ଯୋଉ ମାନେ ଯୋଉ ଜାତି ଯୋଉ ଇଏ ମାନେ ସେମାନେ କଣ ବିଲବାଡି ରେ ଯାଉଥିଲେ ମୁୂଲ ଦୁଃଖ ଦୁଖ ଲାଗୁଥିଲେ ଖାଉଥିଲେ। କଣ ସେତେବେଳେ ପା ପାଠ ଥିଲା କି? କଣ ଟିକେ ପ୍ରଥମ ଦ୍ଵିତୀୟ ପଡୁ ଥିଲେ ତାପରେ ବିଲବାଡିରେ ଖଟିକି ଖାଉଥିଲେ। ଆଉ ଏବେ ତ ସେମାନେ ହ ଜନ ପିଲାଙ୍କ ପାଇଁ ଆଗେ ଚାକିରି ଥୁଆ। ଆ ସେ କାଇଁ ବିଲବାଡିରେ ଖ ଟିବେ କହୁନ?
ହଁ ବା, ଏବେ ଯାହା ହଉ କି ନହୋଉ ତ ଦଶମ ଆଟଲିଷ୍ଟ ସମସ୍ତେ ପଢୁଛନ୍ତି ଦଶମ ପର୍ଯ୍ୟନ୍ତ ପ୍ଲସ ଟୁ ପର୍ଯ୍ୟନ୍ତ।
ହୁଁ।
ତାପରେ ପଢ କି ନ ପଢ ସେତିକି ତ ବି ପଢୁଛନ୍ତି। ଆଉ ଯୋଉମାନଙ୍କ ଟିକେ ଟିକେ ଭଲ ପାଠ ଟ ହଉଥିବା ସରିଲା ଆଉ। ଟିକେ ଖାଲି ଲାଗିଗଲେ ଚାକିରି ଥଥିବାଆ ଆଉ।
ଚାକିରି ଥୁଆ ସେଇଥିପାଇଁ ତ ଆମ ଦେଶ ପୁରା ଆଗୁଆ ହଉଛି ନା ଆଗେ କେମିତି ଥିଲା ଏବେ ସବୁ ପାଠ ସାଠ ପାଠ ସାାଠ ପଢିଲାଠୁ ଚାକିରି ମାନେ ଚାଲିଲା କିଛି ସିଆଣିଆ ହେଲାଣି ନା ଆଉ ଆଗେ ସବୁ ହୁଣ୍ଡା ଗଳା ଭଳିଆ ବସିଥିଲେ ଆ ଯେତେ ଶିଖ ଅିକିଦ ହେବ ସେତେ ଦୁନିଆ ଦେଶ ଆଗକୁ ଯିବ ଭଲ
ହଁ ସେ ଆଜିକାଲି ବି ଏ ଦେଖିବୁ କିଛି ଆଗରୁ କଣ କଗକୁ ଲାଗୁଥିଲା କି ହଁ ଏମାନେ ଟିକେ ନିଚ ଜାତିଆରେ ଲାଗୁଛନ୍ତି କି କଣ ଏବେ କିଛି ଲାଗୁନି ଏବେ ତମ ଚାକିରି ବାକିରି ସବୁ ପୁରା ଠିକ ଠାକ୍ ଅଛି ଭଲ ସମସ୍ ତେ ସେମ ଲେବୁଲରେ ରହିଲେ ଭଲ ତାଙ୍କ ଘରେ ଦେଖିବୁ ଗ ଗୋଟେ ଗୋଟେ ବି ଗୋଟେ ଘରେ ଚାରିଟା ଖଣ୍ଡେ ଥିବ ବାଇକ୍
ହୁଁ ସେମାନେ ଅଳ୍ପ ପାଠ ପଢିକି ଚାକିରୀ ତାଙ୍କୁ ମିଳି ଯାଉଛି ନା। ଆଉ ସିଏ ସେଇଥିପାଇଁ ସିଏ କାହିଁ ଆଉ ତମକୁ ଅନେଇବେ।
ଅଠର ଅଠର ଉଣେଇଶି ବର୍ଷ ପିଲା ହେଇଥିବେ ତାଙ୍କ ପାଖରେ ସେ ତାଙ୍କର ଚାକିରୀ ଥୁଆ ତାଙ୍କର। ପୁଣିଆଡେ ଚାକିରୀ କରିକି ବାଇକ୍ ଫାଇକ୍ କିଣି ଦଉଛନ୍ତି। ଫୋନ ଫୋନ ତ ସମସ୍ତଙ୍କର ଛୋ ଟ ବେଳରୁ ହେଇଗଲାଣି ଆଉ। ଯାହାକୁ ଦେଖିବ ଫୋନ ଧରିକି ବୁଲୁଛନ୍ତି ଆଉ। ଭଲ ସମସ୍ତେ ଉନ୍ନତି କଲେ।
ଆଉ ରଜକୁ ଭାଇ ଆସିଥିଲା ଗାଁ କୁ?
ହଁ ଆସିଥିଲା ଏ ତା ତ ଗଲା ଏବେ ଆଉ। ରଜ ପରେ ତ ଚବି ଏକୋଇଶିରେ ଯିବା କଥା ଚବିଶରେ ଗଲା ତାଙ୍କର ଅ ଟିକେ ଲାଇଟ ଖରାପ ଥିଲା ତ ହଷ୍ଟେଲରେ ଭାଙ୍ଗି ଯାଇ ଥିଲା ଯୋଉ ବର୍ଷା ଫର୍ଷା ହଉଛି ପବନ ପବନ। ଭାଙ୍ଗି ଯାଇଥିଲା ତାଙ୍କ ଇଏଟା। ଖୁଣ୍ଟିଟା ବୋଧେ ଭାଙ୍ଗି ଯାଇଥିଲା ନା କଣ ଲାଇଟ୍ ଖୁଣ୍ଟିଟା ତ ବାଗେଇଲା ପରେ ଗଲେ ଆଉ।
ହୁଁ।
ହେ ତାପରେ ଆସିବ ଏବେ ଆଉ ଆଉ ଚଉଦ ପନ୍ଦର ଦିନ ପରେ ଆସିବ ଆଉ।
ଆଉ ଗାଈ କ୍ଷୀର ଦଉଛି ନା।
ହଁ ଏବେ ଟିକେ କମିଗଲାଣି ବଡ ହେଇଗଲାଣି ବୋଲି।
ହୁଁ ହୁଁ
ସେଇ ଦେଢ଼ ପା ଖଣ୍ଡେ ଦେଉଛି ଆଉ।
ହୁଁ ଆ ଭଲ ଗାଈ ବି ପାଳିଲେ ଭଲ ହଁ ଘରେ ଗୋବରକୁ ଗୋବର ଟିକେ ହବ ଘର ଦ୍ଵାରା ଲିପା ପୋଛା ପାଇଁ। ତା ସାଙ୍ଗକୁ କ୍ଷୀର ଟିକିଏ ମିଳିବ ଦେଶୀ କ୍ଷୀର ଟିକେ ସେତିକି ବି ପାଣି ପୁରେଇକି ଖାଇଲେ ବି ଲାଭ ଅଛି। ଆଉ ଆଜିକାଲି ଯୋଉ ଓନ୍ଫେଡ ଏଥିରେ କିଛି ବି ଲାଭ ନାହିଁ।
ସେଇଆ ସେଇ ଦେଶୀ କ୍ଷୀର ତୁ ଟିକେ ପି। ହଁ ସେଇଟା ତୁ ଗୋଟେ କପ ପିଇବ ଯାହା ଏଇଟା ଆ ଦିଟା ପିଲେ ବି ସେଇଆ।
ସେ ତାପରେ ଯୋଉ ଅମୁଲ ଫମୁଲରେ ବି ଚା ଫା ପିଇବୁ ଖାଲି ଗ୍ୟାସ ହବ।
ହଁ ନାଇଁ ଆମର କ୍ଷୀର ଚା କ୍ଷୀରରେ ହଉଛି ଚାହା।
ହୁଁ ନା ଆମର ବି ଆମର ଗୋଟେ ଗାଈ ଦଉ ଥିଲା ଏବେ ସିଏ ବନ୍ଦ କରିଦେଲା। ଆଉ ଗୋଟେ ନୂଆ ହଉଛି ଦଉଛି। ଆଉ ସେଇଥିରେ ଚା କରୁଛୁ ଆଉ ରାତିରେ ଟିକେ ପାରିଆ ପିଉଛନ୍ତି ହୋର୍ଲିକ୍ସରେ ଟିକେ ତାଙ୍କୁ ଦଉଛି। ଚା ଦି ଟାଇମ ହଉଛି କୋଉଦିନ ଦହି ଟିକେ ବସେଇ ଦଉଛି ସେଗୁଡା ମଣିଷ ଟିକେ ଭଲ ପାଆନ୍ତି ବୋଲି।
ହଁ ଆମର ବି ତ ସେଇୟା କରୁଛୁ ଆଉ। ଯୋଉଦିନ ପିଉଛୁ ପିଉଛୁ ରାତି ତେରେ ଯୋଉ ଦିନ ନପିଆ ହୋଉଚି। କୋଉଦିନ ଆଇଁଷ ହେଇଗଲା କି କଣ ହେଇଗଲା ଯୋଉ ଦିନ ନ ପିଉଚୁ କି ପଖାଳ ଖାଇଦେଲୁ କୋଉ ଦିନ ରାତିରେ ପିଉନୁ। ସେଇଦିନ ଏଟା ବସେଇ ଦୋଉଚୁ ଦହି ଆଉ।
ହଁ ଆଉ ହଉ ମୁଁ ଟିକେ ରଖୁଚି ଯିବି ଖାଇବାପାଉ ଦେବି ଆଁ ହଉ ରଖ ରଖ। ହଁ।
ହଁ।